ବତ
ଠି ରଖିଲି ମୁଁ କହିଲି ଯୋଉ ପଇସା କଥା।
ହୁଁ।
ଆଠଶ ଟଙ୍କା ଦରକାରେ। ଯଦି ଏଇ ପଇସାଟା ଆସିଥିବା ଆ ଆରେ ଆଠଶ ଟଙ୍କାଟା ସି ନା ଆମେ ରେଜିଷ୍ଟ୍ରେସନ୍ କରିବା ପଇସାଟା ଦରକାରେ।
ହୁଁ।
ପୁଣି ଯିବା ଆସିବା। ସେଠି ସିନା ଖାଇଦବୁ। ତେଲ ଫୋ ରଖିବ ନା ନାଇଁ ଗାଡିରେ ବାଟେରେ ଆସିଲା ବେଳୁ ଥଣ୍ଡା ଟିକେ ପିଇବୁ ନା ନାଇଁ।
ହୁଁ ଖରା ତ ଯେମିତି ହଉଛି।
ଖରା ତ ଯେମତି ହଉଛି, ସେତିକି ପୁଣି ଦରକାର ନା ନାଇଁ ଯାହାହେଲେ ମିନିୟମ ଏ ପଇସାଟା ଟୋଟାଲି ସିଆଡେ ହିଁ ଖର୍ଚ୍ଚ ହବ ମତେ କାଇଁ ଲାଗୁଛି ଯେତିକି ବି ଆସିଲା।
ହୁଁ ମିନିୟମ୍ ଜଣ ପଛରେ ପନ୍ଦରଶ ଟଙ୍କା ଖର୍ଚ୍ଚ କହିଆକୁ ଗଲେ।
ହଁ ଯଦି ଦି ତିିନି ଖଣ୍ଡେ କଲେ ତ ଚଳିଯିବ।
ହୁଁ।
ଦେଖିଆ କଣ କେମିତି ହଉଛି କୁଆଡୁ କେମିତି ହଉଛି ମୁଁ ବି ମୋର ରୋଗରେ ସାଙ୍ଗ ହେପଟ ଲାଇଟରେ ଅଛନ୍ତି ଦି ଭାଇ, ତାଙ୍କୁ ଦେଖିିବା ଆଜି ଫୋନ କରିକି ପଚାରେ ଚାରିଟା ବେଳେ।
ସେଇ ଇଏପଟ ଲାଇନି ଯୋଉ ଯାଉଁଳି
ଅ ହ। ସେଠି ଦି ଭାଇ ପଚାରିବା ଦେଖିଆ ଉଁ ସେମାନେ କଣ କହୁଛନ୍ତି ସିଏ ବି କାଳେ ପକଉଥିବେ ନହେଲେ ଆଉ ଦି ଜଣ ବି ଅଛନ୍ତି, ଏଁ ବାଉଁଆ।
ଅ ହଁ ହଁ ତାଙ୍କର ବୋଧେ ଯାଉନି ଆମ ଇଏରେ।
ହଁ ସେ ଯାଉ ଯାଉଛନ୍ତି।
ଯାଉଛନ୍ତି?
ହଁ। ସିଏ ତାଙ୍କ ଦିଜଙ୍କ୍ କାରଣ ସିଏ ଭାରି କ୍ରିକେଟ ପ୍ରେମୀ
ହଁ।
ସିଏ ବି ପକଉଥିବେ। ରେ ଆମର ଏପଟ ପାଖ ପିଲା ଗୁଡା ବି ଦେଖି ମୁଁ ପଚାରେ କଣ ହଉଚି ହୋଉ। ପଇସା ଟା ମେନ ମ୍ୟାଟର କରୁଚି ଆଉ ନହେଲେ କିଛି ନୁହେଁ।
ହୁଁ।
ହେଲା। କେଇ ହେଲା ତ ମୁଁ ପଳେଇବା ଅଁ ଦି ଦିନ ଖ ଖଣ୍ଡେ ହେଲେ ରହିଗଲେ ସିଆଡେ ଭଲ ହୁଅନ୍ତା। ଧ ଧଳ ପ୍ୟାଣ୍ଟ ନା ପ୍ୟାଣ୍ଟ ଜୋର ପିନ୍ଧି ପାରିବ।
ଏଣ୍ଡ ଆଜି ଫୋନ କଲେ ପଚାରିବନି ସନ୍ଧ୍ୟାବେଳେ
ହଁ ତ ପୁରା ଜର୍ସି ଦେବେ ନା ଖାଲି ଗଞ୍ଜି ଗୋଟେ ଦେବେ
ଜର୍ସି ତ ଲେଖିଛନ୍ତି ସିଏ ।
ହଁ
ମୋତେ ଲାଗୁଚି ପ୍ୟାଣ୍ଟ ଯାହା ହେଇଥିବ ହେଇଥିବ ଜର୍ସି ହ ତାଙ୍କର ଗଞ୍ଜି କରିବେ ଆଉ।
ହୁଁ ଯୋଉ ଟିମ୍ ପଟୁ ଖେଳିବୁ ଆଉ।
ହଁ
ହୁଁ ଭଲ କଥା ଏଇଟା, ଗୋଟେ ନୂଆ ସୁଯୋଗ ମିଳିବ ନୂଆ ପିଲାଙ୍କୁ ଖେଳିବା ପାଇଁ।
ହୁଁ ମାନେ ସେଠି ଖେଳିଲେ କଣଟା ହବ?
ସେଠି ଖେଳିଲେ ଯୋଉମାନେ ଭଲ ଖେଳୁଥିବେ ନୂଆ ପ୍ରତିଭା ଆମର ଅଛନ୍ତି ସେମାନଙ୍କୁ ଆମ ଜିଲ୍ଲା ତରିଅର ଯୋଉ ଟିମ୍ ଅଛି। ସେଥିରେ ସୁଯୋଗ ମିଳିବ ଖେଳିବା
ଆଉ ଯେମିତି ଖେଳୁଛନ୍ତି ଏଇ କ୍ଲବ ଏଇଗୋରା
ହଁ ଏମତି
ହଁ ହଁ
ସୁଯୋଗ ମିଳିବ ଖେଳିବା ପାଇଁ ଏ କଣ ହଉଚି।
ମେସେଜ ଆସୁଚି ଫୋନ୍ ସାଇଲେଣ୍ଟ କରିନୁ।
କଣ
ଫୋନ ଟା ସାଇଲେଣ୍ଟ କରି କି କଥା ହୋଉନୁ।
ହୁଁ ହୁଁ।
ହେଲାକି?
ହଁ
ସେ ବିଷୟରେ ତାଙ୍କୁ ଟିକେ ପଚାରିବା ପୁରା ଟୋଟାଲ ତାଙ୍କର ଡିଟ୍ରେସେ ସବୁ ବୁଝିବା ତାପରେ ରେଜିଷ୍ଟ୍ରେସନ ପାଇଁ ଉଁ ଉଁ ଉଁ ପଇସା ପଠେଇବା ଯେ ଭାଇ ଆସୁ ଦେଖିବା ଯୋଉ ଆମର ବଡ ଭ୍ରାତା।
ହୁଁ ହ୍ରତା କ୍ରତା ଦଇବ ବିଧାତା।
ହଁ ଆମ ବିଧାତା ଆସନ୍ତୁ। ବିଧାତା ତ କିଛି ବୁ ଯିବେନି ଏଇ। ପୂର୍ବ ଯୋଉ ଝଗଡାକୁ ନେଇକି ସେି ଟିକେ ମନ ମାରିକି ବସିଛନ୍ତି।
ହୁଁ ହୁଁ
ଦେଖିବା କଣ ହଉଚି, ଆଉ ଉଃ
ତାଙ୍କର ବି ଟିକେ ଦରକାର ନାହିଁ ଯେ କିନ୍ତୁ ଖାଲି ଯେହେତୁ ଇଏଉ ବଡ ଇଏ ପଚାରିବା କଥା ଆଉ
ହଁ ନା ନା ଏତେ ପଇସା ଗୋଟେ ମିଡ କ୍ଲାସ ପରିବା ପିଲା କଣ ଦେଇପାରିବ
ଦେଲେ ବି ଯଦି ମିଳି ଯାଆନ୍ତା ବି
ମିଳିଲେ କଣ ନ ହବ ଏଟାରୁ କଣ ଆମର ପେସା କି ଏଟା ବୁଝିପାରୁଚୁ ଆ ସଇଲେ କୁଆଡେ କାମଧନ୍ଦା କରିବାକୁ ଯିବା।
ହୁଁ।
କାଇଁ ଭାବୁଚି ମୁଁ ଏଇଟା ନ ପକେଇଲେ ବି ମୋର ଭଲ ହୁଅନ୍ତା ସେ ପଇସାଟା ମୋର ଖର୍ଚ ବାର୍ଚ୍ଚରେ ପଳାନ୍ତା ରଜରେ। କିମି ଦେଖିଆ ଯାଏ ଓକେ କଣ ହଉଚି ତୋର ସିଚୁଏସନ ପରିସ୍ଥିତି କଣ ତୋର ଘଟୁଚି କେମିତି କଣ
ହଁ ମୁଁ ଯିବି ଯେ ମୋ ସହିତ ତୁ ଯିବୁ ନା ନାଇଁ?
ଆଁ?
ମୋ ସହିତ ଯିବୁ ନା ନାଇଁ ତୁ?
ହଁ ତୋର ମୋର ଯିବା ବାଇକ୍ ଟେ ଆଣିବା। ତେଲ ପକେଇବା ଦି ଜଣ ଆଙ୍କ ଯିବା ଆଉ ତୁ ଏକୁଟିଆ ଟା ଯାଇ କଣ କରିବୁ ଏଠି ବୋରିଂ ଲାଗିବ। ଏକୁଟିଆ ଭଲ ଲାଗିବନି ତୁ ଖେଳିବୁ ହେଲେ ମୁଁ ମୋର ସେ ସେଠି ବସା ଉଠା କରିଥିବି ପାଖରେ
ଏହେ
ହଁ କିଛି ନାହିଁ।
ତାକୁ ନବୁ ଆଁ
ତ ସ କହି ସାରିଲୁଣି ଆଉ
ହାଟାସ୍ତ ବାହାରୁ ବାହାରୁ ବାହାରି ରି ଗଲା ଆଉ
ସେ ତ ଅକାଳେ ବାଦ କଥା ନୁହଁ ସିଏ ହଁ ସିଏ ନେଲେ ବି ହେଟା ଖାଲି ସେମିତି ହବ। କଉଚ ଭଳିଆ ଆଉ ତାକୁ ନେଇକି ଯା ନ ନେଇକି ସେୟା
ହୁ ହୁଁ ହୁଁ।
ତାପରେ ଆମର ଗାଡି ଟା ଦରକାରେ।
ଗାଡିଟା ନିହାତି ଦେଖିବା ଏଟା ଆମର ଅଛି ଏବେଟେ କହିଲେ ଦେବେ।
ହଁ ଯିବା ଗାଡିଟେ ସକାଳୁ ବାହାରିବା ଏଠୁ ଗାଧେଇ ପାଧେଇକି
ହୁଁ।
ସେଠି ସୁଲଭ ଶୌଚାଳୟ ବି ଅଛି ଟାଉନ ରେ ହେଲା ବାସ ଷ୍ଟାଣ୍ଡ କୁ ପଳେଇବା ଉଁ ଗାମୁଛା ଫାମୁଛା ସବୁ ଵ୍ୟାଗ୍ ରେ ନେଇଥିବା ହାପ ପେଣ୍ଟ ନେଇଥିବୁ ଏଠିବି ଯଦି ହେଲା ଗାଧୁଆ ଫାଧୁଆ କରିଦବୁ ହେଲା ଜଳଖିଆ ଟିକେ ଖାଇଦବୁ ଖରା ତ ସେ ଖାଇବାକୁ ଦେବେ
ହଁ।
ଆଉ ଖାଲି ତୁ ସିନା ଖାଇବୁ ମୁଁ ମୋର ପୁଣି ଆସିକ ୟାଡେ ଏ ହୋଟେଲ୍ ଫୋଟେଲ୍ ରେ ଖାଇବି ନା
କଣ ତତେ ଦେବେନି ମାନେ ଯିଏ ଗାର୍ଡିଆନ୍ ଯାଇଥିବ ତାକୁ ଦେବେ ନା ନାଇଁ? ଦେବେ ନା ଆଉ ସିନା ଦେବେନି ଆଙ୍କୁ ଉ ସିନିୟର ବାଲା ଜୁନିୟର ପୁଣି ଜୁନିୟର ବାଲା କଣ ଏକୁଟିଆ ଯିବେ କି?
ହଁ।
ହେଇଥିବ କଣ ଆଉ
ଆଜି ସେ ବିଷୟରେ ପଚାରିଲେ ଜଣା ପଡିବ। କଁ ପୁରା ସବୁ କୁ କଥା ପୁରା ପଚାରଦବା ଯେ ଆମେ ତ ଜୁନିୟର ଆମର ଆଉ ଅଭିଭାବକ ଯିବେ ଆମ ସାଙ୍ଗରେ ଆଉ ସେମାନଙ୍କ ପାଇଁ କଣ ବ୍ୟବସ୍ଥା ହେଇଚି। ନା କଣ?
ହଁ।
ନ ପଚାରିଲେ ହବନି। ହ୍ୟାଲୋ।
ହଁ।
ହିଲି ମନ ଦେଇକି ଏ ଦି ଦିନି ଟିକେ କରୁଥା ପ୍ରାକ୍ଟିସ ସକାଳୁ ସେ ବ୍ୟାଟ ଟା ଧରିକି କି ଆସିିବୁ
ହୁଁ।
ଗୋଟେ ବଲଟେ ଦେଖିବା ଉଁ ହଉ ପୁଅ ଏଇ କର୍କ ବଲ ମାଟି ଉପରେ ଖେଳିଲେ ବି ଏଁ ଟିଉଜ ଟାଇପ ର ବୁଝିପାରୁଚୁ।
ହଁ।
ଡିଉଜୁ ମ୍ୟାଟ ଉପରେ ଖେଳିବୁ ଯାହା କର୍କ ମାଟିରେ ଖେଳିବୁ ସେଇଆ।
ଉଁ ହୁଁ।
ଆମକୁ ସିଇ କର୍କ ମାଟିରେ ତାହେଲେ ଖେଳିବାକୁ ପଡିବ ଆଉ।
ମାନେ ଡିଉଜୁ ଟା ଏଇ ବ୍ୟାଟ ରେ ଯିବ ନା ଯିବ ନାଇଁ। ଏଂ
ତୁ ଯେଉ ବ୍ୟାଟା ରଖିଛୁ ସେ ବ୍ୟାଟରେ ଯିବାର ସମ୍ଭାବନା ଅଛି।
ଅଛି ଅଛି। କଣ କଲେ।
କାହାର ପାଟି ଶୁଭୁଛି ଗୋ?
ହାଲୋ।
ଅ।
ହଁ ମୋ ବୋଉ ଡାକୁଥିଲା ସେଆଡେ ମୁଁ କହିଦେଲି।
ଏ ବ୍ୟାଟ ଟାରେ ଯିବାର ସମ୍ଭାବନା ଅଛି। ଦେଖିବା କଣ ହୋଉଚି ଆଉ।
ଆଉ କଣ?
ଆଉ କଣ କହୁଛୁ। ଆଉ ତୁ ସ୍ଥିର କରିଚୁ ଯେ ସେଟା ଖେଳିବୁ ବୋଲି।
ହୁଁ।
ଏଣିକି ଯାହା ହେଇଯାଉ। ମୁଁ ଯେମିତି ଏଟା ଯାଇଥିଲି ଖେଳିବାକୁ ତୁ ସେମିତି ଏଟା ଯିବୁ ଗୋଟେ ଖେଳି ଆଉ। ଭଲ କଥା କିନ୍ ତୁ ଆର ସିଜିନ୍ ଆମେ ରହିପାରିବା ନ ରହିପାରିବା ବୁଝିପାରୁଚୁ।
ହୁଁ।
ସେଇଟା ହଉଛି କଥା ପଇସା ପାଇଁ ସବୁ ନାଟ। ଆଉ ଘର ପରିସ୍ଥିତି ବି ଦେଖିବାକୁ ପଡିବ।
ହୁଁ।
ସବୁଆଡୁ ପୁଣି ଦେଖିଆକୁ ପଡିବ। ଘରେ ବର୍ତ୍ତମାନ ଅସୁବିଧା ପୁରା, ଅଲଗା ପ୍ରକାରର ଅଛି। ଆମ ଘରେ ଯାହା ତମ ଘରେ ବି ସେଇଆ ସମସ୍ତଙ୍କ ଘରେ ସେମିତି। ସବୁଆଡୁ ଭାବିଆକୁ ପଡିବ।
ହୁଁ।
ଏଇଆ କରିବା ଦେଖିଆ କଣ ହୋଉଚି ଆଉ।
ଖାଇ ସାଇଲୁଣୁ?
ଆଁ
ଖାଇ ସାଇଲୁଣୁ ନା ନାଇଁ।
ହଁ ମୁଁ ଖାଇସାଇଲିଣି। ଏଇନା ଆଉ ଦିଇଟା ଖାଇ ଦେଇେଇକି ଯିବି ଖେଳିବାକୁ। ତ ଟାଇମ ହେଇଗଲାଣି ଆଉ। ଅଧଘଣ୍ଟେର ଟାଇମ। କଅ କରିଆ ଏଇନା ଖାଉ ଖାଉ ଟାଇମି ହେଇଜି ମୁଁହ ଫୁଁହ ଟିକେ ଧୋଇ ହବା।
ହୁଁ।
ଯିବା। ଭଲ ଲାଗବ ଟିକେ ଖେଳିଦେଲେ। ଗୋଡ ହାତ ଫି, ତିନଟାଙ୍କ କିଛି ଇଏ ହଉନି, କାଲି ଗୋଟେ କାମ କର ସକାଳୁ ଆସେ। ଏତେ ସକାଳୁ ଖେଳ ପଡିଆକୁ ଆସିପାରିବୁ।
ଖେଳ ପଡିଆ ରେ କଣ ଖେଳିହବ। ଖରାଟା ଯେମିତି ହୋଉଚି। ଯାହା ସ୍କୁଲ ଭିତରେ
ସେଟା ରେ ବି ଶପଥ ମୋ ମତରେ ତୁ ଯିବୁ ଯେ, କିନ୍ତୁ ସେଠି ତତେ ଏତେ ବି ମାନେ, ଅଣଦେଖା ଟାଇପ ର ହବ ଯଦି କିଣି ମନ ଦୁଃଖ ହବ। କାରଣ ସ୍କୁ ସେପଟେ ଆମର ଚିହ୍ନା ନାହାନ୍ତି କି ଜଣା ନାହାନ୍ତି। ଯେ କାହାକୁ କଣ ତୁ ବି ଦେଖିଚୁ ମୁଁ ବି ଯୋଉ ଯାଇଥିଲି। ଏପଟକୁ ଖେଳିଆ ପା ଉ ମତେ କେମିତି ଗୋଟେ ଅଣଦେଖା ଟାଇପ ର କରାଗଲା।
ହୁଁ।
ଗାଁରୁ ବି କେହି ଯାଇନଥିଲେ। ପର ପିଲା ମୁଁ ଏକୁଟିଆ ଜାଣିକି ଯାଇଥିଲି ନା ଆଉ।
ହୁଁ।
ବୁଝି ପାରୁଚୁ।
ହଁ।
ସୁବୁନି
ହଁ ହଁ ଯାଉନୁ କଣ କରିବୁ ଯା ଆଉ।
ହୋଉ ତାହେଲେ ଯାଉଚି ଆଉ।
ହୁଁ।